କଣ କହୁଥିଲୁ
ଆଁ
କଣ କରୁଥିଲୁ?
କିଛି ନହିଁ ବା।
ହଁ କଣ ଏକାଡେମି ସେକ୍ସନ ପଳଉଚୁ ଆମକୁ ଡାକ
ଆ ଆମେ ଯଉ କଲେଜରେ ବା ଏ ଯୋଉ କରୁନାହାନ୍ତି ସେ କିଛି ରୁଟିନ ଫୁଟିନ ଦେଇନାହାନ୍ତି।
ହୁଁ।
ସେ ପଚାରୁଥିଲେ ଏମ ଡି ସି କଥା ସେ କଣ ଇ ଆମ ଇଣ୍ଡିଆନ ଇକୋନମି ଆମର ତ ନିଜର ବି ଇକୋ ଇଣ୍ଡିଆନ୍ ଇକୋନୋମି ଅଛି।
ଆଛା ଇଣ୍ଡିଆନ୍ ଇକୋନୋମି କଣ ବା ସେଟା କଣ ଟା?
ଅଛି ଆଉ ଆଉ ଜନ୍ମିଜ କୋଉଠି?
ଜନ୍ମିଜ ଅଛି ସେଇ ଏକ ନମ୍ବର
ଦେଉନୁ ହୁଁ ଆସ
ତୁ ଚାଲନୁ ଚାଲୁନୁ ଯାଉଚି ଜା।
ଯୋଉ କହୁନୁ।
ହଁଁ ଆରେ ମୁଁ କହୁଚି ଚାରିଟା ବାଜୁ ଆଶିବୁ ଖେଲି ବାକୁ?
ଚାରିଟା ବେଳେ ଖେଳିବାକୁ? ଦେଖିଆ ଯଦି ନାଇଁ ବା ଗେଡା ଭାଇ କଣ କଳିକଜିଆ କରି ଯାଇଚି ପା। ଆଉ କିଏ ଦୀପ୍ତି ଦୀପକ ଭାଇ ଜଦି ସେ ଦିଜଣ ଆସିବେ ମଙ୍ଗଳା ପିଲା କୁଆଡେ ଯାଉଚ? ମୁଁ ଟିକେ ଯାଇକି ଆଉଚି ଏକୋନମି ତାପରେ ସେ ଯୋଉ କଣ ସିଏ ମଙ୍ଗଳା ପିଲା ଏ ଯୋଉ ଆର ପିଲା ଗୁରା ଯୋଉ କଣ ସେ ଯୋଉ ଯାହାକୁ ଡାକିଥିଲେ। ସେ ମୋତେ ଗ୍ରୁପ ରେ ମେସେଜ୍ କରି ପଚାରୁଚନ୍ତି ଚିକୁ ଆଜି ବ୍ୟାଟ୍ ଆଣୁ ଆଣିବୁ ନା ଆମେ ନେଇକି ଯିବୁ?
ହଁ ତାକୁ କଣ ଡରୁଚୁନା କଣ।
ଦି ମୁଁ ଭାଇ ମୋ ପାଖରେ ବ୍ୟାଟ୍ ନାହିଁ ତମେ ଜଦି ଆଣିବ ଆଣିବ।
କିଛି କିଛି ଟୋଟାଲ ଯିବା ଖେଳିବା ଆସିବା।
ହଁ ତାଙ୍କରି ବ୍ୟାଟ ରେ ଖେଳିବା ପା।
ହଁ ସଇଲା ଆଉ ଫୁଣି ଆସିବୁନି କେମିତି କହୁଚୁ?
ଦେଖିଆ ମୁଁ ତ ଡେରି ହବ ମୁଁ ଯିବାକୁ
ସୁଚୁ କଣ ଏତେ ସାମ ଯେ ତୁ ଗୋଟେ ଆଶିବୁ ଶୀଘ୍ର ଆଶିବୁ ଗୋଟେ ଖେଳିଆ କଣ
କଣ ସେମିତି ମୋର ଗଡି ଥିଲେ ମୁଁ ପଳେଇ ଆସି ନଥାନ୍ତି।
ଓହୋ ଗୋଟାଏ ସମସ୍ତ ସମସ୍ତଙ୍କର ଆଉ ଗାଡିଟା ଆଉ ନା?
ଆଉ ଗାଡି ଥିଲେ କିଣିବୁ ଗୋଟେ।
ଅ ହଁ। ଚାଲୁନୁ ଆଜି ଟିକେ ଖାଇବାକୁ ଯିବା ଟିକେ କଣ ଖାଇବା ତମ ଇଛା।
ପଇସା ଦବ ତ ପଇସା?
ପଇସା ପଇସା ତ ଜନ୍ମେଜ ବାବୁ ତ ଇନକମ୍ କରୁନାହିଁ। ସାଙ୍ଗରେ ଯାନ୍ତି ପା।
ତୁ ଦବୁ?
ମୁଁ କାହିଁ ଦେବି କହିଲ ମୋ ପାଖରେ କଣ ଅଛି ଆମେ ତ ଭାଇ ଗରିବ ଲୋକ।
ଗରିବ ଲୋକ?
ଆଉ ଆମେ ତ ଗରିବରେ ଜନ୍ମ ହେଇ ଗରିବରେ ଚାଲିଯିବୁ। ଆଉ ତମ ଭଳିଆ କଣ ଆମେ ଧନୀ ହେଇପାରିବୁ ତମେ ଓଲଟା ଆମକୁ ଯାଚିକି ଦେବା କଥା।
ହଁ ତମେ ଏନେ ପ୍ରବଳ ପଇସା ଇନକମ୍ମ କରୁଚ ମତେ କହିଲେ ଲୋକ।
ଲୋକ କଣ କହିଲେ? ଏକ ନମ୍ବର ଭଲ କେବେ ଯାଏନ।
କାଇଁ।
ବୁଝୁନ କଥାଟା ନାହାନ୍ତି।
। ହ ହ ଟିକେ ଅଚେଷ୍ଟ କରେ ହ୍ୟାଲୋ।
ଆରେ ଜନ୍ମ ଯାହାକୁ।
ହଁ ହଁ ସାଗର ହଁ ଭଲ ଅଛି କେମିତି କଣ କରଛୁ?
ହଁ ହଁ ମୁଁ ଏବେ ଆଇଥିଲି ନା କଲେଜ ଆଉ।
ହଁ କୋଉଠି ଅଛ କି ତମେ।
ଏ ଆମେ ଅଛୁ ଏଇନା ଆଉ ଟିକେ ଘର ଆଡେ ସିଆଡେ ଆଉ।
ହଁ କଣ କଲେଜ ଫଲେ ଯାଇଛୁ ନା ?
ହୁଁ ଚିକୁ ତ ଏକା ଏକା କଣ ବୁଲୁଚ ଡା । କ୍ଲାସ ହେଇନି ଆଜି ହେଇଥିଲା ଯେ ମୁଁ ଯାଇନଥିଲି ଆଜି।
ହଉ କଣ ପାଇଁ ଯିବା କଥା ନା କ୍ଲାସ ଯିବ ନହେଲେ ଅସୁବିଧା ହେଇଯିବ।
ଓହୋ ନାଇଁ ମୁଁ ଗୋଟେ ଝିଅ ଟାକୁ ଖୋଜୁଛି ତ।
ଖୋଜୁଛ ଆ ଯାହା ଖୋଜୁଥିଲ ମୁଁ ଦେଖି ଦେଖିଥିଲି ଦେବୁ ମୁଁ ଜ କଲେଜ କୁ ଗେଟ୍ ପାଖରେ ଥିଲି ଦେଖିଥିଲି ଦେବୁ ଯାଉଥିଲା କୁଆଡେ ବାହାରକୁ।
ସେଇଟା ତା ଖୋଜୁ ଆଜି ଟିକେ ଦେଖିଦେଲି ତାକୁଛି ମୁହଁ ଦେଖିନକି ଭଲ ଲାଗୁନି।
ନାଇଁ ନାଇଁ କୁଆଡେ ଯାଇଥିବ ବୋଧେ ସିଏ ଯେତେବେଳେ ବାହାରକୁ ଯାଉଥିଲା। ହୁଁ।
ଦେଖି ଦେଲେ ତା କଥା ହେଇଟା ଭଲ ଲାଗିବ ଟିକେ।
ନାଇଁ ସେ କୋଠି ସେତେବେଳେ ମୁଁ ଆସିଲା ବେଳକୁ ବାହାରକୁ ଯାଉଥିଲା ମୁଁ ଆ ହଉ ଦେଖିନି ତାକୁ।
ଏ ନା କୋଉଠି ଅଛ।
ମୁଁ ଅଛି ଭାଇନା ଏକ ନମ୍ବର ରୁମ୍ ପାଖରେ ଅଛି। ସେଠ କିଛି ନାହିଁ ବସିଛି ସେଠି ଆଉ କ୍ଲାସ ଫ୍ଲାସ ତ କିଛି ହେଇନି ଏ ପର୍ଯ୍ୟନ୍ତ।
ଆଚ୍ଛା ତମର ଆଜି ହବନି କ୍ଲାସ କିଛି ହବନି।
ନା କେ ଜାଣି ମୁଁ କହିପାରିବିନି ପିଲା ତ କି ଆସିନାହାନ୍ତି କଣ ଆମର? ହବ ଯଦି ଦେଖିବା।
ଆଉ ଚିକୁ ବାବୁ ଗଲେ କୁଆଡେ।
ଚିକୁ କୁ ବାବୁ କୁଆଡେ ଯାଇଛି ପା ଡିଉଟି କୁଆଡେ ଗଲା ଟିକେ କାମରେ ଥିଲା କ ସାଙ୍ଗ ସହିତ ଥିଲା ତାର। ଦେଇଛି କୁଆଡେ।
ଓହୋ ଆଉ ମୁଁ କଥିଲି ତମ କଲେଜରେ ମାଗଣା । ଖାଇାଗିଛି କ ନେଟ ସମସ୍ୟା ସବୁ କଟିଗଲା ଆଉ ମାନେ କାଇଁ କାମ ନୁହଁ।
କଣ କନେଟ ହଉନି ତ କାହାର?
କନେଟ କାଇଁ ହଉନି ବା କନେଟ ଆରାମସ ହବ ମାନେ ପାସ୍ ପାୱାର୍ଡ଼େ ଜାଣିନ ପାସୱର୍ଡ।
ପାସୱାର୍ଡ ହଁ ବୋଧେ ସେ ଅସୁବିଧା ହଉଛି କଣ ଜାଣିବାରେ?
ଓହୋ ଆଉ କିଏ କିଏ ସବୁ ଯାଇଛ ଆଜି କଲେଜରେ।
କଣ ଏଇ ଚନ୍ଦ୍ରନୁ ମୋର। ଆଶଶୁର ଆଉ ସିଦ୍ଧାର୍ଥ ମୋର ଆଉ ଏମିତି ସବୁ ଆସିୁଛ ଆଉ। କଣ ଏଇ ଯୋଉ ଯାଇଥିଲୁ ସିଧାସଳ କାମ ଥିଲା ଟିକେ ନ କଣ ଏଲ ଆପ୍ଏ କରିଥିଲା? ସେଇଟା ତାର ପରିଶୋଧ ଏ ଲଣର ଲାଇସେନ୍ସ ଟା।
ଆରେ, ଆରେ ଲାଇସେନ୍ସ ଗାଡି ଚଲାଉଛନ୍ତି‌।
ହୁଁ ହୁଁ ସିଏ କରିବାକୁ ଯାଇଥିଲା ପରୀକ୍ଷା ଦବାକୁ ଯାଇଥିଲା ଆଉ କଣ?
ହଁ ସିଝା ସବ ତ କଣ ଲାଇସେନ୍ସ ବନେଇଲେଣି ଆଉ ପୁଣି
ବନେଇସାରାଣି ବା ଗାଡି ଏବେ ଏ ଶିଖ ଶିଖିଛି। ଏବେଠୁ ପରସେଇଲେଣି ଆଉ କଣ? ନା ଏଇଯାଉ ଭଲ ଏ ସ୍କୁଟି ତ ଓଲା ଓଲା, ଓଲା ସ୍କୁଟି।
ହଁ ଓହ ଓଲା ତ ଏଇନା ଚାରିଆଡେ ଚଲାଉଛନ୍ତି ଆଉ ଆଉ ତ ପେଟ୍ରୋଲ ତ କଣ?
ଏବେ ଟିକେ ପେଟ୍ରୋଲ ରେଟ୍ ବଢିାନି କି ଲୋକ ସେଇଥିପଁ ପୁରା ଟେନସନ ହେଇକି ବେଟ୍ରି ସ୍କୁଟି ଆଡ଼େ ମୁହେଲେନି ଆଉ।
ଗୋଟେ ମଜା କଥା ଶୁଣ କାଲି ଅମୁଲ ବାବୁଙ୍କର ମୋର ଆମେ ଦି ଜଣ ମିଶିକି ଯାଇ ତୁ ତେଲ ପକେଇବାକୁ ଗାଡିରେ ତ ଦେଖ କ ତାର ଗୋଟେ ଯୋଉ ମାନେ ଗୋଟେ ସ୍କୁଟି ଟା ତା ମାମା ଚାଲନ୍ତି ତ ଶୀତରେ ଯାଇଥିଲୁ ପକେଇବାକୁ ତେଲ ସେ ସେଠି ତେଲ ପକେଇଛି ଦୁଇଶହ ଟଙ୍କାରେ ତେଲ ପକେଇଲା। ଦୁଇଶହ ଟଙ୍କାରେ ଲିଟର ଟି ବି ହେଲାନି ମାନେ କ ଗେ କଥା ମାନେ ସ ଦି ଲିଟର ହେ ଦିଟର ମାନେ ମାନେ ହେଲା ଯେ ଟାଙ୍କି ପେ ଇଏ ଭଳିଆ ଫୁଲଲାଣି। ସେ ପୁଣି ତାଙ୍କୁ କହୁଛି ଆଉ ଅଙ୍କଲ ଆଉେ ଆଉ ଟିକେ ପକଉନୁ ଆଉ ଟିକେ ପକାଅ। ହେଲା ଏମିତି।
ସେଏ କଣ ଚକୋଲେଟ ବାଣ୍ଟୁଛି ନା କଣ?
ଆେ ଶୁଣିିକିଲେ ଅସୁଧାାଇ କିଲ ଆ ଟିକେ ପଉନ ଗାଡି ଯିବନି ଏତିକିଟେ ଆଉ ଟିକେ ପୋକଉନ। ମାନେ ଯେମିତି ଆଳୁ ପିଆଜ ଯେମିତି ଜଣେ କହନ୍ତି ନିତି ଗଟେ ହେଲା ଆଉ ଟିକେ ଦିଅ ଆଉ ଟିକେ ଦିଅ।
ତା ଧିଆ ଧନିଆ ପତ୍ର ଏମିତିାଗଣାାରେ ମାଗନ୍ତିନି କି ଆଉ ଟିକେ ଧନିଆ ପତ୍ର ଟିକେ ପକେଇ ଦେଉନ।
ସେ ସେଇଭଳିଆ ମାଗୁଛି, ସେଇଭଳିଆ ମାଗୁଛି ହେଲା। ଆଉ ଟିକେ ଆଉ ଟିକେ ପକେଇ ଧନ ଗାଡି ଯିବନି ଏତିଇଟା ଆଉ ଟିକେ ପଖେଇଦନୁ ସେ ପସରେ ଯୋଉ ଲୋକ ଗଡ ସବ ଲାଇନ କରିଥିଲେ ହାଁ ଏ ଆମର ଯଉ ସାଇ ମନ୍ଦିର ଆଡକୁ ଗଲା ବେଳକୁ ସେ ଗୋଟେ କନି ଡାହାଣ ପଟୁ ନୂଆ ପେଟ୍ରୋଲ ପମ୍ପ ଖୋଲିନି
ଓ ନୂଆ ପେଟ୍ରୋଲ ପମ୍ପୋ ଆମର ଘର ପାଖରେ
ହଁ ସିଆଡେ ସିଆଡେ ଯୋଉ ନୂଆ ଟା ଖୋଲିଛି ହଁ ସେଠିକ ସିଟି ପକେଇକି କହୁଛି‌। ଆ ଆଉ ଟିକେ ପକଉନାହାନ୍ତି ଆଉ ଟି ପକଉନାହାନ୍ତି ଏତିକି କଣ ହବ? ହଁ ଅଛୁ ଏନା ଏ ଯୋଉ ଆମର ଏଇଠି ସାଂସ୍କୃତିକ ମଞ୍ଚ ପ୍ରତି ଆଇଲି ଏନା
ଓହୋ ଓ କ୍ଲାସ ହେଇନ ନା କଣ?
କ୍ଲାସ ହଉଛି ମୁଁ ଯିବିନି କରିବିନି ମୋ ଇଚ୍ଛା ହଉନି ଗରମ ହଉଛି କିଏ ଯିବ? କ୍ଲାସ କରିବାକୁ ସିଏଇ ଖା ଜବର ଜବର ହେବେ ରାଉ ରାଉ ହେବେ କିଏଠି ଯିବ ଏଇନା। ପିଲା ଗୁରା କାଲି ମୁଣ୍ଡ ଖାଇ ଯାଉଛନ୍ତି ଆସା ପେମେଣ୍ଟ ଦିଆ ହୋଇଛି ତମେ ଯଦି କେହି କିଛି କରିନ ଆସନମେଣ୍ଟରିକା ଦିଆ ହେଇଛି ସମସ୍ତଙ୍କୁ।
ଆସାଇନମେଣ୍ଟ ହଁ ଆମର ବା ଦିଆ ହବ ଆମର ଏଇ ସୋମଵାର ଦିଆ ହବ ଆମର ଏସିଶିରେ ଲଜିକ ରେ ଦେବେ ମାମ କହିଥିଲେ? ତମେ ଯାଇନଥିଲ ସେଦିନ କ୍ଲାସ ଟା ସେଦିନ ଦିଆଯାଇଥିଲା କିନ୍ତୁ ହୁଁ।
ସେ ଆମର ଆସାଇନମେଣ୍ଟ ଦଆଯାଇଛି ସବୁିଲା ଦିଆଯଛି ମୁ ଜାଣି ଶୁଣିକି ନେଇନି।
ହଁ ଯାାଉ ନହେଲେ ଅସୁବିଧାରେ ପଡିବ ପଛରେ।
ନାଇଁ ପଛରେ ଅସୁବିଧା କିଛି ପଡୁି ଆଥର ତ ମୁଁ ଆସାଇନମେଣ୍ଟ କିଛି ନଁ ନ ଲାଷ୍ଟ ମାମୋଣ୍ଟ ରେ ନେଲି ତୋ ଇଛା ଯୋଉଟା ଭଲ ଲାଗୁ ସେଇଟା କରିକି ଆଣିକି ଦେ ଆଉ ମୁଁ ଖାଲି ଦେଖିଦେବି। ଆମର ସୁବିଧା ଶୁଣ ମ୍ୟାମ୍ ସବୁ ସୁବିଧା ଦଉଛନ୍ତି। ପଢ଼ାପଢ଼ି ମାମଲାରେ ଧର କେତେବେଳେ ପିଲାମାନେ ଆସିବାକୁ ଇଚ୍ଛା ହେଲାନି। ପରୀକ୍ଷା ଅଛି ପଢ଼ାପଢ଼ି କରିବାକୁ ପୁରା ମୁହେଁ ମୁହେଁ କହିଦେବେ କାଇଁ ଆଉଚବେ ଏମିତି ପୁରା ମୁହେଁ ମୁହେଁ କହିଦେବେ।
ହଁ ହଁ ମ୍ୟାାମ୍ ସବୁବେଳେ ରାଗିଥାନ୍ତି ଗୋ ଜଣେ ଜଣେ ମୁହେଁ ଆମର ବା ସେମିତି ଏମିତି ଆମେ କିଛି ଦିନ୍ କ୍ଲାସ କରିବାକୁ ଗଲୁନୁ। ଆମ ହଠାତ୍ ମ୍ୟାମ୍ ଦେଖିଲେ ଆମର। ଆଁ ଯାଉଥିଲୁ ବାଟରେ ଦେଖିଲେ ଆମକୁ ପାଟି କଲେ ଠିଆ ହେଇକି ପାଞ୍ଚ ମିନିଟ୍ ପାଟି କଲେ ଆମକୁ। କହିଲେ କ୍ଲାସ ତମର ହଉଛି ତମେ କାହିଁ ଆସୁନ। କଣ ପରୀକ୍ଷା ପରୀକ୍ଷା ପାଖେଇଲାଣି ତମେ କ୍ଲାସ କରିବ ନା ତମେ ହଇରାଣ ହେଇଯିବ ଭାରି। ଏମିତି କେତେବେଳେ କେମିତି ଏ ଏକ୍ଜାମ କରେଇଦେବୁ ଆମେ ପରୀକ୍ଷାକରେଇଦେବୁ। ହଇରାଣ ପଡିଯିବ ତମେ ତମେ ତମର ଯା ତାପରେ ବୁଝିବ ତମେ କଣ କରିବ ଆଉ?
ଓହୋ ସିଏ ବା ଏମିତି ଏମିତି କଲେ ତାପରେ ମୁଁ କ୍ଲାସ୍ କଲାବେଳେ ମୁଁ ଭାବୁଛି କି ଗୋଟେ ଭଲ ବୋଧେ ପ୍ରୋଜେକ୍ଟ କରିଥିବ।
ହୁଁ ଅଳ୍ପ କରି ଲେଖିଥିବ ସେଇ ତାଠୁ ଫଟୋ ନେଇଯିବ ଆଉ ନିଜେ କରିଦେଇ ଅ ଆମେ ବି ସେଇଆ କରୁଚୁ ଆମର ଅଙ୍କିତ ବୋଲି ଗୋଟେ ପିଲାଟା ଅଛି ସିଏ ସେମିତି କରେ ଭଲସେ କରେ। କରିଦିଏ ବେଶୀ ପେଜ୍ ବି ଲେଖେନି ମୁଁ ତାଠୁ ନେଇଯାଏ ଲେଖିଦେଇକି ଆଣି ଦେଇଦିଏ ଆଉ କଣ।
ହଁ ନାଇଁ ଏ ଯୋଉ ଫ୍ରଣ୍ଟ ପେଜଟା ତା ନାଇଁ ଯୋଉ ମହର୍ଷି କଲେଜର ଲୋଗଥାଇକି ଯୋଉ ଫ୍ରଣ୍ଟ ପେଜଟା ସେଇ ଗୋଟେ ଖାଲି ଟିକେ ବନ୍ୟା ଟିକେ ଟେନସନ୍ କାରଣ ତାକୁ ଟିକେ ଅଧିକ ପଇସା ନେଇଯାଉଚି।
ଭାଇ ଏ ଆଇ ଯୁଗ ଅଛି ଏଇଆକୁ କହିଦେଲେ ସେ ସାଙ୍ଗେ ସାଙ୍ଗେ କରିିକି ଦେଇଦବ।
ହଁ ନାଇଁ ଏହା ହଁ କଲା ସତେ ବି କାଲି ଚକୁରୁ ଆମେ କଲୁ ଯେ ସିଏ ନେଇଗଲା। ସେ ତିରିଶ ଟଙ୍କା ଭଳିଆ ନେଲା ଆଜି ସେ ଷାଠିଏ ଟଙ୍କା ଭଳିଆ ନେଲା ସେଥିରେ ଯାହାହେଲେ ଟିକେ ଖର୍ଚ୍ଚ ହଉଛି।
ନାଁ ଖର୍ଚ୍ଚ ହବନି ଆଉ। ଆଲୋ ଏତେ କିଛି କହିବା ଦରକାର ନାହିଁ ନର୍ମାଲି ଗୋଟେ ଖାଲି ଲେଖିଦବ କଲେଜ କଣ ନାଁ ଟା। ଆଉ ନିଜ ନାଁ ଲେଖିଦବ ରୋଲ ନମ୍ବର ଦେଇଦବ କିଛି ବେଶୀ କିଛି କରିବା ଦରକାର ନାହିଁ। ଆମକୁ ତ ମନା କରୁଚନ୍ତି ଆମେ କିଛି କରିବୁନି ବୋଲି।
କଥା ଶୁଣ ହ୍ୟାଲୋ ମୁଁ କହିଲି ଖର୍ଚ୍ଚଟାଇ କଥା ନାହିଁ ଖର୍ଚ୍ଚ ଦିଆହବ। କିନ୍ତୁ ଠିକ୍ ଭାବରେ ମାର୍କ ମିଳେ ହବନି ଆରଥରକ ମତେ କାଇଁ ଲାଗୁନି ଆମକୁ କୋଉ ସବଜେକ୍ଟରେ ସେ
ହଁ ହଁ ଆଁ ମାର୍କ ଦେଇଦେବେ ସେ ମାର୍କରେ ଟୋଟାଲ ଯେତେବେଳେ ଲେଖା ପେପର୍ ଖାତାର କଥା ନା ସେ ଦେଇଦେବେ।
ଶୁଣ ଆମ କଲେଜରେ ବା ଖାତା ଚେକ୍ ହଉନି।
ହଁ ଖାତା ପ୍ରୋଜେକ୍ଟଉରା ଆମର ସିନା ଚେକ୍ କରିଦଉଚନ୍ତି। ସେ ଖାତା ସିନା ଆମର ଦେଖିବେନି ପ୍ରୋଜେକ୍ଟ ନା ଆମର ଦେଖୁଚନ୍ତି।
ଓହୋ
ନାଁ
ସେଇଆ ମାର୍କ ଫାର୍କ ଦେବିନି ଅଛି ଏଇନା ମୁଁ ସିଆଡକୁ ଯିବିନି ଏଇନା ଗ ଗରମ ଲାଗୁଚି ସାତ ନମ୍ବର ହଲରେ ଗଲା ସେ ବନ୍ଦ କରିଦେଇଛନ୍ତି ଆମର କମନ ରୁମରେ ବୋବଉଚନ୍ତି। କ ହଁ ମୁଁ ଚାଲି ଚାଲି ଯାଉଚି କିନ୍ତୁ ଏ କମନ ରୁମରେ ମାନେ କମନ ରୁମ କଥା ଲଢୁଛନ୍ତି ଭଲ ଲାଗୁନି।
ହଁ ରଢୁଛନ୍ତି ଏ ପାଖିରେ ଏଇନା କୁକୁର ଭୁକୁଥିଲା ଆମର ଏ ପଳେଇଲା ସାଙ୍ଗେ ସାଙ୍ଗେ। ଏଇ ପାଖରେ ମୋର ଗୋଟେ କୁକୁର ଭୋକୁଥିଲା। ଏଇ ତା ନାଁ ସିଦ୍ଧ ନା କଣ ଗୋଟେ ତା କୁକୁର ନା ଦେଇଚନ୍ତି ଏଠି ପିଲାମାନେ। ସେ ପାଖରେ ଚିହ୍ନିଲା ଯାହା ତାଙ୍କ ସାଙ୍ଗେ ପଳେଇଲା। ହଁ ହଉ ତମେ ଆସ ଆଉ ହଁ ହଁ ହ ହଉ ହଉ ଠିକ୍ ଅଛି ଠିକ୍ ଅଛି ଆସ ତମେ ଆଉ।